ହ୍ୟାଲୋ ହ୍ୟାଲୋ ହଁ ଭଉଣୀ କଣ କରୁଛ,?
ଇଛି ନାଇଁ ତାଣ୍ଡପିଣ୍ଡାରେ ବସ ଚି ଆଉ।
ଆଚ୍ଛା ମୁଁ ଏଇପ ଯାଇଥିଲି ଆମ ଗ୍ରାମଦେବତୀ ଏଆଡେ ଯାଇଥିଲି ମନ୍ଦିର ଟିକେ ମାଙ୍କ ଦର୍ଶନ ହେଇଗଲା ବହୁତ ଦିନ ପରେ ମାଆଙ୍କ ଦର୍ଶନ ସାରିକି ଆସିଲି ଆଉ।
ଆଚ୍ଛା ଆଚ୍ଛା ତାହେଲେ ଭଲ ଟିକେ ଠା କୁରଙ୍କୁ ଯାଇକି ସନ୍ଧ୍ୟାରେ ଦର୍ଶନ କରି ଆସୁଛ ଆଉ।
ହଁ ଡେଲି ଯାଇ ପାରେ। ଡେଲି ଆଜି ବହୁତ ଦିନ ପରେ କହି ଯାଇଛି ଆଉ।
ଅ ହଁ ଆଉ ରଜ ତ ସରିଗଲା ଆଉ କଣ କେମିତି ଇ ଇ ପାଳିରେ ରଜ?
କିଛି ନାଇଁ ତିନି ଦିନ ବେକାର ଗଲା ଖାଇ ପୁଲି ପଯିବା ଦେହୁ ଟିକେ ଭଲ ହେଲାନି ଆଉ ଯିବ କେ ଛୁଆଦ ନା କଣ ।
କାଇଁ କଣ ହେଲା କି ତମ ଦେହ?
ଏପାର ବର୍ଷା ବର୍ଷା ଟା ଡେଲି ହଉଛି ତ ଓଦା ହେଇକି ଜର ପ ସି ଯାଇଥିଲା ଯେ ଗୋଡେ ଇଚ୍ଛା ହେଲାନି।
ଓହୋ। ହଁ ବର୍ଷାଟା ତ ସବୁଦିନ ଚାରିଟା ବେଳିଆ ହଉଛି ଆଉ। ନାଇଁ ମୁଁ ବି ସେଇ ଘରେ ଖାଇ ପିଇକି ଶୋଇଛି ମୁଁ ବି ସେଇ ଖାଇ ପିଇକି ଶୋଇଛି ଖାଲି ମଝି ରଜ ଦିନ ଟିକିଏ ଠାକୁ ମନ୍ଦିର ଫନ୍ଦିର ଯାଇଥିଲି। କହିଲେ ଅଜିର ହଜ ଦିନ ଟି କିଏ ଲାଗିଲା ହଁ ର ନିଜ ଭଳିଆ ନହେଲେ ଆଉ ସବୁଦିନ ଶୁଆରେ ଗଲା।
ଆଚ୍ଛା ବୁଝି ତମେ ତ ଯାଉ ସେଠି କରି ଚ ମନ୍ଦିର ଗଲ କି କୁଆଡେ ଗଲ ଆଉ ତମ ସେ ସାହି ଝିଅ ତମ ଘର ପାଖ ପିଲା ସବୁ ଯାଇଥିଲେ ବାହାରୁ ବୁଲିବା ପାଇଁ ତମେ ଗଲାନି କି ମନ୍ଦିର ପରେ ଯାଇଥିଲେ କ ପିଳାସ ମନ୍ଦିର ସେ ଗାଁ ସାଇ ଗାଁ ବୁଲି ସସଙ୍ଗ ବିଆ ଯାଇଥିଲେ। ଚାରିଆଡେ ଫଟୋ ବୁଲ୍ ଉଠିକି ପୋଷ୍ଟ କରୁଛନ୍ତି। ତମେ ଯିବା କଥା ନା ଟିକେ ମଜା କଥା।
ନାଇଁ କଣ କି ମତେ ଟିକେ ଭଲ ଲାଗିଲାନି ଯିବା ପାଇଁ। କଣ ଯିବି ହଁ ତ ସେଇ ତ ରଜ ଆଉ ସେଇଆ ଭାବ
ଆଚ୍ଛା ଆଚ୍ଛା ଆଚ୍ଛା ଭଲ କଥା ଯା ଇଚ୍ଛା ହଉଛି କରିବା ଆଉ। ଶୁଣୁ ନା ତମେ କିଏ ବାଧ୍ୟ କରିବି।
ହଁ ସେୟା ଆଉ କଣ ଖାଇଥିଲ ଖରାବେଳେ।
ମୁଁ ଆମେ ଖରା ଦିନ ତ ଆଣି ଥିବାବେଳେ ଡେଲି ପଖାଳ। ଦହି ପଖାଳ ଆମ୍ବ ବାଜାବ୍ ଚଟନି ପୋଟଳ ପୋଡା ହେଇଥିଲା। ଆଳୁ ପୋଟଳ ପୋଡା ଦଳା ଆଉ ଆଳୁ ଭଜା ପଣସ ମଞ୍ଜି ପଡିଥିଲା। ମସଲା ଦେଇକି କଷାଇଥିଲା ସେ ଭଜା। ଏମତି ସବୁ ଖାଇ
ଆଚ୍ଛା ଆଚ୍ଛା। ଛ ଭଲ ଭଲ। ଆଉ କଣ କୁହ ଆଉ ଦେହ ପା ସବୁ ଠିକ୍ ଠିକ୍ ଠାକ୍ ରଖ। ତମ ଦେହ ତ ମୁଁ ଶୁଣୁଛି କଣ ସବୁବେଳେ ଖରାପ ହେଉଛି।
ହଁ ପରା ଆଉ କଣ କହିବି ଖରାରେ ବୁଲିକି ଦେରେ ଆଲର୍ଜି ବାହାରି ଯାଉଛି। ଆଉ କଣ ଖରାରେ କୋଆଡେ ବୁଲିବିିନି କହୁନା ଟିକେ।
ନା ମ ଆଉ ତମେ ଟିକେ ଆଉ ପ ସବୁବେଳେ ଘର ଭିତରେ କଣ ପଶିକି
ଆ ସେଇଟା କମ୍ ବୟସର ଛୁଆଟା ମତେ ଚିଡା ଲାଗେ। ଲାଣି ଚାରି ମାସ ଥିଲା ଘରେ ଖରା ଖରାଦିନ ଆସି ଗଲାଣି ଚାରି ମାସ କୁଆଡୁ ଘରୁ ବାହାରୁନି।
ଓହୋ ନାଇଁ ଟିକେ ବୁଲାବୁଲି ତମେ ବାହାରୁନ ବୋଲି ସିଏ ଜମା ସେଥିପାଇଁ ଇଏ ହଉଛି। ତମେ ଟିକେ ଟିକେ ବାହାରିବ। ବାହାରିକି ହେଲେ ଭଲ ହ ହବ ଆଉ ଦେହଟା ତମର ଆଉ। ହୁଁ। ଆଉ କଣ ଡ୍ରେସ୍ ଫ୍ରେସ୍ କଣ କେମିତି କଲକ୍
ଡ୍ରେସ୍ ହଁ ଡ୍ରେସ୍ ଆଉ କପଡା ନ କରିବାକୁ କିଏ ମନା କରୁସି ନା କପଡା ଦାତା କରିବାକୁ ଆମେ ମନା କରିବୁ କହନି। ଏଇଟା ତ ଝିଅ ମାନଙ୍କର।
ହଁ ହଁ ଆଗେ ଡ୍ରେସ୍ ହବ। ତେଣିକି ଘରେ ବରଂ ଶୁଆ ହେଇଥାଉ କିଛି ଅସୁବିଧା ନାହିଁ। କି
ହଁ ଠିକ କଥା କହିଛ। ତମେ ପୁରା ମନ୍ ହଁ ଗୋଟେ ଡ୍ରେସ ନୂଆ ଥିଲା ଆଉ ଦିଟା କରିଥିଲି କିଛି ନାଇଁ ସବୁ ପିନ୍ଧି ଦଉଛି ଗା । ଠାକୁର ଟିକେ ଦର୍ଶନ କରୁଛି ଘରେ ଇଏ ଠାକୁର ଜୁହାର କି ମୁଁ ପିନ୍ଧିକି ଶୋଇ ପଡୁ ଏତିକି ଆଉ
ସଇଲା ହା ହା ରଜ ଏଇଠି ତମର ପାଳନ ହେଇଗଲା ଆଉ ଖଟ ଉପରେ ଶୋଇ ପଡ଼ିକି ଆଉ ଆଚ୍ଛା ଆଚ୍ଛା ଆଉ ଆଉ କୁହ କଣ କେମ ତି ସବୁ କଣ ଚାଲିଛି ଘରେ
ଘରେ ସମସ୍ ଭଲ ଅଛନ୍ତି ମା ର ଦେହ ଟା ଟିକେ
ଆପଣଙ୍କ କଣ ବୃନ୍ଦାବନ ଥିରି ଯାଇଥିଲେ ପା
ହଁ ବୃନ୍ଦାବନ ଯାଇଥିଲି ପରା। ନା ନା ବୃନ୍ଦାବନ ବୃନ୍ଦାବନ ଯାଇଥିଲି ହଁ ଆମ ଘର ଲୋକ ଲୋକ ଯାଇଥିଲେ ସେମାନେ ଆସିଗଲେଣି ଭଲ ମୋ ପାଇଁ ତ ବହୁତ ସାରା ଜିନିଷ ନେଇକି ଆସିଛନ୍ତି। ଖାଇବା ଜିନିଷ ସବୁ ବୃନ୍ଦାବନ ସବୁ ଫେମସ୍ ନା କ୍ଷୀର ଜିନିଷ ଗୁଡା ପ୍ରସିଦ୍ଧ ଲଡୁ ଠାକୁରଙ୍କର ସେପଟେ ସବୁ କାହ୍ନାଙ୍କର ପ୍ରିୟ ସେଥିପାଇଁ। ବହୁତ ନେଇକି ଆସିଛନ୍ତି ଭାବିଛି ତମ ଗାଁ ଆଡେ ଟିକେ ଯି ଯିବି କାଲି କିି ଦେଇ ଆସି ତମ ଘରୁ
ହଁ ଆସିଲେ ମତେ ଟିକେ ଦେଇ ଆସିବେ ଆଉ, ହଁ ହଁ ତାହେଲେ ଭଲ କଲ।
ଆଉ ତମ ରଜରେ କି ପିଠା ସବୁ ହେଇ ଥିଲା
ରଜରେ ଆମର ପୋଡ଼ ପିଠା ହେଇଥିଲା। କାକେରା ପିଠା ବି ହେଇଥିଲା। ଆଉ ହେଇଥିଲା ମୋଡା କାକେ ରା ବି ହେଇଥିଲା। ଆଉ ଇଟିଲି ହେଇଥିଲା। ଆଉ ଏଇ ସବୁ ପିଠା ଆଉ ତମେ ସବୁ କଣ କଣ ଖାଇଛ ପିଠା
ଆମର କାକରା ପିଠା ଚକୁଳି ପିଠା ମଟର ତରକାରୀ ସିଝା ପିଠା ମଣ୍ଡା ପିଠା ଏତିକି ହେଇଥିଲା ଆଉ ବେଶୀ କରିପାରିଲନି ମୋ ମା ଟାର ଦେହ ଖରାପ ତ ଆଉ ବେଶୀ କଲାନି ଆ ସେତିକି ତ କରିକି ବିଶ୍ଵାସ କରିବନି ଭଉଣ ମୋ ହାତ ଦରଜ ମୁଁ କରିଛି ମୁଁ ବି ସେ
ଣିକ କମ ଯାହା ହଉ ତମେ ଭଲ ସାହାଯ୍ୟ ଯାହା ହଉ କରୁଛ। ଆମ ଘରକୁ ସମସ୍ତେ ଆସିଛନ୍ତି ମୋ ପିଇସି ମାନେ ତ ସେଥିପାଇଁ ଟିକେ କି ମୋ ମାଆଙ୍କ ଉପରେ କାମର ପ୍ରେସର ଟିକେ ଅଧିକ ପଡ଼ିଯାଇଛି ହଁ ଆମର ଚାରିଜଣ ପିଇସି ତିନି ଜଣ ଆସିଛନ୍ତି ଜଣେ ଆସ ନାହାନ୍ତି ଜଣେ ବାହାରେ ରୁହନ୍ତି ମହାରାଷ୍ଟ୍ରରେ ରୁହନ୍ତି ତ ସେ ସେଥିପାଇଁ ସେ ଆସିନାହାନ୍ତି ଆଉ ବାକି ତିନି ଜଣ ଆସିଛନ୍ତି।
ଲେ ତମ ଘରେ ବି ସବୁ ବାହାରିବେ ଆଉ।
ହଁ। ହଁ ତାଙ୍କ ଛୁଆ ପିଲା ହଁ ବହୁତ ଛୁଆ ମହଁରେ ପାଖାପାଖି ସାତ ଆଠ ଜଣ ଖାଲି ଛୁଆ ଅଛନ୍ତି ବଡ଼ଙ୍କୁ ତ ଛାଡ଼ିଦିଅ ଗଣିବା ଟୋଟାଲ ଜଣ ଖାଲି ଆମ ଘରେ କୋଡ଼ିଏ ଜଣ ମେମ୍ବର ଖାଲି ଆମରି ଘରଟାରେ
ଆଚ୍ଛା ଭଲ ଅଉ।
ହଁ। ଆଉ କଣ ଆଉ ଏ ସବୁ ଭଲ ମନ୍ଦ ଆଉ ଆଉ ତମେ ଯୋଉ ହଉଛି ତରେ ରଜ ଦୋଳି ଫୋଳି କୁଆଡେ ଖେଳିବାକୁ ସବୁ ଯାଇଥିଲ।
ରଜ ନା ହେଇ ତ କହୁଛି ଦେହ ଘର ପାଇଁ ବାହହାରାରୁ ଗଲିଣିି ଆମ ଘରେ ସବୁ ବର୍ଷ ଦୋଳି ଲାଗେ ହେଲା କି ଆମ ଘରେ କଣ ହେଲା ନା ଆର ବର୍ଷ ଓ ଦୋଳି ଲାଗିଥିଲା ଯୋଉଠି ଆମ ଗାଡିଟା ରୁହେ ସେଠି ଦୋଳି ଲାଗିଥିଲା ଗାଡି ଟା ନେଇକି କି ମୋ ବାପା ବାଉଁଶ ସୁବୁତାରେ ରଖିଦେଇଥିଲେ ଆ ଟିକିଏ ରାଗରେ ଗାଡି ଟା ଭାଙ୍ଗି ଦେଇଛନ୍ତି ଚ କେ ଗାଡ଼ିଟା ଆମ ଘରେ ରାଗି ଯିବେନି ନା ଆଉ ସେଇଥିପାଇଁ ଆମ ଘରେ ସେବେଠୁ ତୋଳି ଲଗା ବନ୍ଦ ହେଇଗଲା ମୁଁ ବି ଡରରେ ଆଉ କିଛି କହୁନି
ଆରେ ଆରେ ଆରେ ଓ ରାଗ କିି ଭାଙ୍ଗିଦେଲେ ଗାଡି ନା।
ହଁ ସେଠି କିଏ ରାଗରୁଷା ଗାଁ ଲୋକ କଥା ହଁ କିଏ ମଦ ଫଦ ପିକି କଣ କରିଥିବ କଣ କହିହବ କହିହବନି ନା କିଏ ଭାଙ୍ଗି ଦେଇଥିଲେ ଆଉ। ଆଉ ସେବେଠୁ ଆମ ଘରେ ଆଉ ଦୋଳି ଲଗା ହଉନି।
ଆମ ଘରେ ତ ଏଇ ଏଥିପାଇଁ ଲାଗିଲାନି ଛୁଆ ମେଞ୍ଚେ ତ ଏତେ ଛୁଆଙ୍କୁ ସମାଳିବ କିଏ ସେ ଇଏ ସେ କହିବ ମୁଁ ବସିବି ଇଏ କହିବ ମୁଁ ବସିବି ସେ ମାଡଗୋଳ ଲାଗିଯିବେ। ସେଥିପାଇଁ ବାପା କହିଲେ ମୂଳରୁ ଦୋଳି ଲଗ୍- ଲଗେଇଲେ ସିନା ଛୁଆ ମାଡ଼ ଗୋଳ ଲାଗିବେ। ମୂଳରୁ ଦୋଳି ଲାଗିବ ନାହିଁ, ସରିଲା ସେ ଛୁଆ ଆଉ ଲାଗିଲାନି। ସେ ଯାଇକି ସେ ଘର ଆମ ଘର ପ ପଛପଟେ ଜଣଙ୍କର ଘର ଅଛି ତାଙ୍କ ଘରେ ଯାଇକି ଖେଳକୁଦ ଟିକେ କଲେ ଆଉ, ମାନେ ଏଇ ଠି ଯଦି ଲାଗିଥାନ୍ତା ଏଇଠି ଆମ ଟୋଟାଲି ଛୁଆ ଗଣିଲେ ଗଣିବାକୁ ଗଲେ ତିନି ତାଙ୍କର ଦୁଇ ପାଞ୍ଚ ଛଅ ସାତ ଜଣ ଛୁଆ। ସିଏ ମାଡ଼ଗୋଳି ଲାଗି ଯାଇଥାନ୍ତେ।
ଆଉ ତମ ଘରେ ବି ଗୋଟେ ଦୋଳି ଲାଗିଲେ କଣ ବି ହବ ହଁ ହଁ।
ହଁ।
ପଳେଇବା କଥା ନା ଭଉଣୀ ଶୁଣ ମୁଁ ତମେ ଶୁଣିଛ ତମ ସାଇଡ୍ ଗାଁଁଆ ସେଇଠି କାଳେ ଦୋଳି ଲଗା ଯାଉଛି ଭଲ ଦୋଳି। ସେଇଠି ଯାଇକି ଛୁଆମାନଙ୍କୁ ଧରି ପଳେଇଥାନ୍ତ ବଢିଆ ହେଇଥାନ୍ତା। ଗଲନି ଆଉ ସୁଯୋଗ ହାତଛଡ଼ା କରିଦେଲ।
ଅଛୁ ପାଖକୁ ଯାଇଥିଲୁ ଗାଁ ପାଖକୁ ଯାଇଥିଲୁ ସେ ଯୋଉ ଦୋଳି ହଁ ଦୋଳି ଖେଳିବାକୁ। ଯାଇଥିଲୁ ପା, ଯାଇକି ଦୋଳି ଖେଳିକି ପିଠାପିଠି ପାନଫାନ ଖାଇ ବି ଆସିଥିଲୁ। ଆଉ କିନ୍ତୁଉଉ ଏଇଆ ବେଶୀ ଛୁଆଙ୍କୁ ନେଇ ହେଲାନି ଛୋଟ ଛୋଟ ଛୁଆ ଏତେ ନେଇକି ଯାଇହବନି ନା ଗାଡ଼ିରେ। ଦି ତିନି ଜଣଙ୍କୁ ନେଇକି ଯାଇଥିଲୁ ଟିକ୍ ଟିକଏ ହଁ ବୁଲିବାଲିକି ଆସିଥିଲୁ ଆଉ
ଭଲ ଆଉ।
ହଁ।
ଆଉ ଯୋଉ ହଉଛି କଣ କହୁଥିଲି
ଆଉ ଏବେ ତମର ହଁ ଆମର ସନ୍ଧ୍ୟା ଦିଆହେବ ନା, ସନ୍ଧ୍ୟା ଡେଲି ସନ୍ଧ୍ୟା ସନ୍ଧ୍ୟା ସନ୍ଧ୍ୟା ସକାଳ ହେଲେ ପୂଜା, ଏଇଟା ତ ଘରର ଗୋଟେ
ହଁ ସେଇଟା ତ ଘର ଓଡ଼ିଆ ଘରର ମୁଖ୍ୟ କାମ ଆଉ।
କଥା କହିହେଲାନି। ଦୁନିଆ ଭାସିଯାଉ କିନ୍ତୁ ସନଡେ ପୂଜା ଟା ଆଗେ ଦେବାକୁ ପଡିବ। ମା ତାକୁ ସନ୍ଧ୍ୟା ଦେଇଦି ଆଉ ତମ ଘରେ କିଏ ଦିଅନ୍ତି।
ମୋ ସାନ ଭଉଣୀ।
ଆଚ୍ଛା। ଭଉଣୀ ମୁଁ ତମ ସାନ ଭଣଙ୍କୁ ଆଜି ଦେଖିଥିଲି ଜାଣିଛ ନା। ଦୋଳି ଖେଳୁଥିଲେ ଯାଇକି। ଏ ଦୋଳି କ୍ଷେତ୍ରରେ ଖେଳୁଥିଲେ ଯୋଉ କହିଲିନି ସେଇ ପାଖରେ ଗୋଟେ ସେ ଶତ୍ସଙ୍ଗ ଅଛି ସେ ଶତ୍ସଙ୍ଗ ପାଖରେ ଦୋଳି ଲାଗିଛି ସେଠି ଦୋଳି ଖେଳୁଛନ୍ ସେଠି ଯୋଉ ଖେଳ ବି କଣ ଚାଲିଥିଲା ତାଙ୍କ ଦଳରେ ବସି ଖେଳୁଥିଲେ ନାଚୁଥିଲେ କଣ କହିବ ମୁଁ ହସି ହସିି ଆଜି ରହିଛି।
ଭଉଣୀ ତମେ ତାହେଲେ ଦେଖି ହ
ଏତେ ବେଳୁ ଯାଇଲେଣି ଯାଇକି ସେଠି ଦୋଳି ପଳୋଉଛନ୍ତି ବୁଲିକି ଆଉ।
ସେ ତମକୁ ଜାଣି ପାରିଲା ନା ତମକୁ ଚିହ୍ନି ପାରିଲାନି।
ନା ମତେ ଚିହ୍ନି ପାରିଲାନି ପରା ନାଇଟସ୍ ପିନ୍ଧିଚି ମତେ ଚିହ୍ନି ପାରିବନି ନା। ମୁଁ ତ ତାକୁ ଚିହ୍ନିଛି ତମେ ସବୁବେଳେ ତା ଫଟୋ ସୋସିଆଲ ମିଡିଆରେ ପକାଅ ହଁ। ତ ମୁଁ ତାକୁ ଦେଖି ଚିହ୍ନି ଗଲି। ସେ ମତେ ଖାଲି ଅନଉଥିଲା ମୁଁ ତ ଯେହେତୁ କରେ ଅନେଇକି ରହିଛି। ସେ ମତେ ବାର ବାର ଅନ ଦେଖୁଛି ଝିଅଟା କିଏ ମତେ ଅନେଇଛି।
ସିଏ ମତେ ଆସି କହୁଥିଲା ଦିଦି ଦିଦି ତୋ ସାଙ୍ଗ ମତେ ଦେଖୁଥିଲେ ବୋଲି ମୁଁ କହିଲି କିଏ କହିଲୁ କହିଲେ ମୁଁ ଠିକ୍ ସେ ଜାଣି ପାରିଲିନି ନାଇଁ ସେ ଠିକ୍ ଜାଣି ପାରିଲାନି ସେ ବାସ୍ ଖାଲି ମାନେ ଭାବ ବୁଥିଲା ଏଇ ହେଇଥିବେ ବୋଧେ। ତାପରେ ତମେ ଯେତେବେଳେ କହିଲ ମୁଁ ସେଇଠୁ ଜାଣିଲି ତାହେଲେ ତମେ ହେଇ ବୋଲି।
ଭଲ ସେ ଜାଣିପାରୁଛନ୍ତି ମତେ। ତ ଯା ହୋଉ।
ହଁ ଜାଣିପାରିଲା କାହିଁକି କି ତମେ ପୁରା ଅନେଇଲ ପୁରା ଭଲସେ। ଅନେଇଥିଲ ନା ସେଠୁ ସେ ଠିଏ ଆ କ୍ଷୀରୁ ଜାଣିପାରିଥିବ ଆଉ।
ଆଚ୍ଛା ଆଚ୍ଛା ତମ ଆଚ୍ଛା ଗାଡିରୁ ସେ ଟିକେ ନିଶ୍ଚିତ ହେଇଗଲେ ଆଉ। ତମ ତ ସନ୍ଧ୍ୟା ଦେଲେଣି। ମାମା ଆ
ହଁ ଆମର ସବୁ ସନ୍ଧ୍ୟା ଫନ୍ଧ୍ୟା ଚାଲିଛି ଆଉ ସନ୍ଧ୍ୟାବେଳଟା ଆଉ।
ଆଚ୍ଛା ଭଲ କଥା ଆଉ। ଆଉ ତମ କି